କଣ କରୁଛନ୍ତି ଗୁଡ଼ ମର୍ନିଙ୍ଗ କଣ କରୁଛନ୍ତି?
ହଁ ଭାତ ବସଉଥିଲୁ ଆଉ କାଲି ବର୍ଷା ଫର୍ଷା ଜୋରେ ହେଇଛି କି?
ଆମର ତ ରାତି କେତେଟା ଆଉ ଗୋଟେ କି ବାରଟାଠୁ ଆରମ୍ଭ ହେଇ
ହଁ ଆମର ବି ସେଇ ବାରଟାରେ ଲାଇନ୍ ଫାଇନ୍ ନାହିଁ ଚଡକ ଫଡକ ବି ମାରିଛି।
ହଁ ବା ଆମର ଲାଇନଟା ଅଛି ଲାଇନଟା ଯାଇଥିଲା ହାରି। ସେ ରାତିଟାଆଙ୍କ ଲାଇନ୍ ପଳେଇଥିଲା ଏଇ ଯୋଉ
ପୂର୍ବରୁ ଲାଇନ ଯାଇଛି ଯେ ଏପର୍ଯ୍ୟନ୍ତ ଆସିବାର ନାହିଁ ଆଉ।
ହଁ।
ମୋବାଇଲ ଫୋବାଇଲ ରେ ଚାର୍ଜ ନାହିଁ ଟିକେ ଟିକେ ଅଛି ଯେ ମୁଁ କହିଲି ଦେଖିବା ଟିକେ କରିଦବା।
ହଁ ଆମର କିନ୍ତୁ ଲାଇନଟା ଅଛି। ହଁ କଲରା ଆଳୁ ଭାଜିଥିଲି। ଆଉ ରାତିରେ ମିକ୍ସ୍ ତ ଆମ ହଁ ଆମର ଗୁରୁବାରଟା ଛାଡ଼ିଦେଲେ ଆଉ ସବୁ ସଂକ୍ରାନ୍ତି ଅମେଇ ସିଆ ଗୁରୁବାର ଆଉ କିନ୍ତୁ କଲରା ଆମେ ସବୁଥିରେ
ତ ସବୁ ବାରଣ ହଁ ବାପଙ୍କର ପ୍ରବଳ ବାରଣ।
ଆମ ବୋହୁ ଯିଏ ଅଛି ଯୋଉ ମୋ ପୁତୁରା ବୋହୁ ସିଏ ବି କହୁଥିଲା କହିଲା ଖୁଡ଼ି ମଙ୍ଗଳବାରେ ଆମର କଲରା ଖାଆନ୍ତିନି।
ନାଁ ଆମର ବହୁତ ବା ଆମର ସବୁ ଶନିବାର ଖାଇବେନି ମଙ୍ଗଳବାର ଖାଇବେନି ଗୁରୁବାର ଖାଇବେନି। ଅମାବାସ୍ୟା ସଂକ୍ରାନ୍ତି ଏରା ତ ଖିଆ ହବନି। ବୁଢ଼ା ଖାଆନ୍ତିନି ନା ଆମର ଖାଆନ୍ତିନି।
ସିଏ ଏତେ ବାରୁଛନ୍ତି ମାନେ ଭାରି ବାରୁଥିବେ ତାହେଲେ ସବୁ ଜିନିଷ। ହଁ।
ସବୁ ତାଙ୍କ ଇଏରେ ହଉଛି।
ହଁ।
ବହୁତ ଛୋଟ ଛୋଟ ବାରଣ ଆଉ
କଣ ରନ୍ଧାବଢ଼ା କଲଣି?
ରନ୍ଧା ବାର୍ତ କିଛି ତ ହେଇନି ସକାଳୁ ଖାଲି ଚା ଏଇ ରୁ ଟି ଫୁଟି ପରଟା ଫରଟା ଏମିତି କରିଦେଇଥିଲା ଆଉ ଏଇ ସିଝେଇ ସୁଝାକି ଆଉ ତେଲ ଫେଲରେ ଭାଜି ଦେଇଥିଲେ ଆମ ବାପା ଖାଇକି ବିଲକୁ ଗଲେ।।
ହଁ।
ଆଉ ଆମର ଏମିତି ଖାଇ ଦେଇଚୁ ପରଟା ଫରଟା କରିକି ଆଉ ଏଇନା ଭାତ ଜଷ୍ଟ ବସୁଛି କଣ ଡାଲି ଟିକେ ଡ଼ାଲି ସିଝା ହେଇଛି ମାନେ ଫୁଟା ହେଇନି। ଆଉ କଣ କରାହବ ଆଉ ଚାଲିଛି କଣ ବାରିରୁ ସେ ତୋଳା ତୁଳି କରୁଚନ୍ତି।
ହଁ।
ଶାଗ କଣ କରିବେ ଯାଇ ପକେଇକି କେମିତି କଣ କରିବେ
ହଁ, ହଁ ମୁଗ ଡ଼ାଲ ଯଉ ଫୁଟେଇ ଦେଇକରି ପିଆଜ ଆଉ ଲଙ୍କା ଫୁଟଣ ଦେଇକିରି ଫୁଟେଇ ଦେବେ ଫୁଟେଇ ଦେଇ ସେ ଯାଇତାହିକି ପକେଇ ଦେଇ ସିଝେଇଦେବେ ସିଝେଇଲା ପରେ ଶାଗ ପକେଇଦେବେ।
ଯାଇଟା ଆଗ ସିଝା ସିଝା ହେଇନଥାଏ କି?
ହଁ ଆଗେ
ଯାଇଟା ତା ଘର ଡ଼ାଲିଟା ନା ଟିକେ ଲେଟ୍ ହବ ସିଝିବାକୁ। ମାନେ ଘର ମୁଗ ଡ଼ାଲି ଯୋଉଟା।
ମୁଗ ଡ଼ାଲିଟା ସେଇଟା ଆଗେ ସିଝିବ ପା।
ସିଝା ହଁ ସେଇଟା ସିଝା ହେଇଛି ଯେ ଡ଼ାଲି ହବ କି ସେ ଡ଼ାଲି ହବ। ହଁ ହ୍ୟାଲୋ ଶୁଭୁତିି
ହଁ ଶୁବୁଛି
ହଁ, ହଁ ଏନ୍ତି ହେଇଛି ସେଇଟା ବୋଧେ ହବ। ଆଉ ଦେଖିଆ କଣ ଆଉ କରି କଣ ଜହ୍ନି, ପହ୍ନି ଅଛି କହୁ କଣ କରିବା ପାଇଁ ଜହ୍ନି କରିବେ ମସଲା ଫସଲା ଏତ ଲାଇନ ନାହିଁ ଟିକେ ମସଲା ଥିଲା ଫ୍ରିଜରେ ଦ ସେଇରାଗ କଣ କରିବେ କରିବେ ନହେଲେ ନାହିଁ କଣ ଭାବୁଥିଲି ଆଳୁ ଛୋଟ ଛୋଟ ମସଲା ଦେଇକି ତାୱାରେ ଭାଜିଦବା ବୋଲି।
ହଁ।
ସେଇରା ଯାହା ଗୋଟେ କରିବେ କରିବେ ଆଉ।
ହଁମ କିଏ ପଚାରୁଚି ତମର ପୁଅ ଝିଅ କେତେ ଜଣ?
ଆମର ଝିଅ ଗୋଟେ ତୃତୀୟ ଶ୍ରେଣୀ ଥାର୍ଡ଼ କ୍ଲାସ ପଢ଼ୁଛି ଯାଇଛି ସ୍କୁଲ ଯାଇଛି ହୁଁ। ତମକୁ ଫିଲ୍ମ ଫ୍ଲୁମା ଦେଖିବାକୁ ଭଲ ଲାଗେ ଫିଲ୍ମ ଦେଖ? ଓଡ଼ିଆ ନା ହାଁ
ଆଉ କାହିଁକି ଫିଲ୍ମ ଦେଖୁଛି ଆମର ତ ଟିଭିଟାକୁ କଣ ପକେଇନାହାନ୍ତି ଏଇ ଯୋଉ ଇଏ ଯେ ପଇସା ଯେ ହେରା ମୂଳରୁ ଆଉ ଚାଲୁନି।
ଆଡ଼ା ଆ ଆଜିକାଲି ନାଇଁ ଆଜି ଏବେ ବି ବହୁତ ଲୋକ ପକାଉନାହାନ୍ତି କାହିଁକି ନା ମୋବାଇଲରେ ସବୁ ଚାଲିଲାଣିନା ମୋବାଇଲ ଧରିକି ସବୁ ଟାଇମ୍ ପାସ୍ କରୁଛନ୍ତି ଆଉ କାଇଁ କେହି କିଛି କରୁନାହାନ୍ତି ପକାଉନାହାଁନ୍ତି ସେଇଥିପାଇଁ।
ହଁ ବା ମୋବାଇଲଟା ଧରି ସମସ୍ତେ ବସିଲେ ଆଉ
ହଁ ହେଲେ ବି ନ୍ୟୁଜଗୁଡ଼ାକ ଦେଖିବାକୁ ରୁ ତାଙ୍କର ଧରୁଛନ୍ତି ଇଆ ସବୁ ଯୋଉ ବହୁତ ସବୁ ଜିନିଷ ରେଟ୍ ହେଇଗଲାଣି ଭୁଲ କି ମୋବାଇଲ୍ ରିଚାର୍ଜ ଗଡ଼ା ଦେଖୁନୁ କେତେ କେତେ ହେଲାଣି।
ମୋବାଇଲ ରିଚାର୍ଜ ଛାଡ଼ ଏ ଯଉ ଯୋଉ ରା ଆମର କରୁଛୁ ପା ଯୋଉ ମଁ ଟିଭି ଯଉ ଇଏ ରିଚାର୍ଜ କରୁଛ ହେରା
ହଁ- ହଁ- ହଁ- ହଁ- ହଁ ତିନିଶହ ସେ ପ୍ୟାକେଜ ନେଇକିନା। ନା ଖାଲି ଓଡ଼ିଆ ପ୍ୟାକେଜଟା।
ନାଇଁ- ନାଇଁ ଚାରି ପାଞ୍ଚଟା ଖଣ୍ଡେ ଛାଡୁଛି ନା ଓଡ଼ିଆର ଏଇ ଯୋଉ ଇଏ କିଏ ଗୋଟେ ଛାଡୁଛି। ଏଇଟା କାହିଁ ଏବେ ତ ଆଉ ଜମା ହମ ଦେଇ କରୁନାହାଁନ୍ତି କହିଲେ ହୋ ନା ଦେ ମୋବାଇଲରେ ଦେଖିବା।
ହଁ ମୋବାଇଲରେ ତ ମାରିକି ଦେଖଦବ ମୋବାଇଲରେ ପଇସା ପଙ୍କୁ ପୁ ପଇସା ପଡିବ ପୁଣି କାହିଁକି ସେଥିରେ ଇଏ କରିକି କଣ ଓଡିଆ ଦେଖିବାକୁ ଭଲଲାଗେ ନା? ହିନ୍ଦି ତେଲୁଗୁ ମେଲୁଗୁ ଏଇ ଯୋଉ ଫିଲ୍ମ ଫିଲ୍ମ ଆସେ ହେରା ଦେଖ?
ହିନ୍ଦୀ ଓଡ଼ିଆ ଯାହା ଦେଖିବି ମୁଁ ସିରିଏଲ ଫିରିଏଲ ବେଶି ଦେଖେ।
ଦେଖ?
ହଁ।
ମୁଁ ସିରିଏଲ ଜମା ଦେଖେନି ମାନେ ବହୁତ କମ ବିଲକୁଲ ତ ଓଡିଆର ମୁଁ କିଛି କିଛି ତ ଜାଣେନି ସିରିଏଲ ଗୁରାକ ନା ମୁଁ ଦେଖେ ମୁଁ ବିଲକୁଲ ଦେଖେନି କେବଳ ଦେଖେ ଏଇ ଯୋଉ ରିଆଲିଟି ସୋ ଫୋ ଗୁଡ଼ାକ ହେଲେ
ହାଁ
ସେଇଗୁରାକ ଦେଇକି ଗୀତ ନାଚ ଏଇ ଯୋ କମ୍ପିଟେସନ ଏଇଗୁଡା ସବୁ ଛୁଆଙ୍କର ହଉ ଓଡିଆ ନୁହଁ। ଓଡିଆ ନୁହେଁ ହେ ଯୋ ସାରେଗାମା ହଉ ଇଣ୍ଡିଆନ ଆଇଡଲ ହଉ ଏଇରାକ ଦେଖେ କି ନହେଲେ ଷ୍ଟେଜ୍ ସୋ ଗୁରାକ ଏଇନ୍ତିଆ ଜିନିଷ ଗୁରା ମୁଁ ଟିକେ ବେଶୀ ଦେଖେ।
ଆଉ ତମର ବାଇରେ କଣ ଲଗେଇଛନ୍ତି?
ବାରିରେ ଜହ୍ନି ଭେଣ୍ଡି ଏ କଣ କଣ ଲାଗିଚି କିନ୍ତୁ ବର୍ତ୍ତମାନ ତ ଜହ୍ନି ଆଉ ଭେଣ୍ଡି ଅଳ୍ପ ଅଳ୍ପ ଆସୁଚି ବହୁତ ନାହିଁ ସେ ଅଳ୍ପ।
ଏ ଯୋଉ ହାଇବ୍ରିଡ୍ ଭେଣ୍ଡି ଯୋଉଟା ଲମ୍ବା ଲମ୍ବା ନା
ନାଇଁ ନାଇଁ ନାଇଁ ନାଇଁ ଛୋଟ ବାଲା ନର୍ମାଲ ଭେଣ୍ଡି। ହଁ ହଁ ହଁ ହଁ ହଁ ମ ମଂଜି ଜୋଉରା ବାହାରେ। ହଁ ସେଇରା ଭଲ ହେରା ବି ପୋଡିଲେ ଟିକେ କି ତେଲରେ ଭାଜି ମାନେ ତେଲ ଗଡେଇକି ଯୋଉ ଖାଇଲେ ଟିକେ ହେରା ଭଲ ଲାଗୁଚି।
ଆ ଦେଶୀ ଭେଣ୍ଡି ମଞି ଆମର ଏଠି ଜଟିଆ ପଶିକି ଆମ ବାରି ଭିତରେ ଭେଣ୍ଡି ଗଛ ଦେଖିଲେ ସେ ପଶିକି ପୁରା ସଫା କରି ଦଉଚି।
ଚଟିଆ ମାନେ ମାଙ୍କଡ ଓହୋ ହ ହ। ତମର କିଏ ଅଛନ୍ତି ବୋଧେ ନା ଜଟିଆ ହଁ।
ସେଇଟା ସେ ହଁ ଭେଣ୍ଡି ଗଛ ଦେଖିଲେ ସେ ପୁରା ମାନେ ସବୁ ତ ଖାଇଦେବେ ଆଉ।
ଉଁ ହୁଁ। ଆଉ କୋଉ ହୁଁ।
ଯାହା ଲଗେଇଲେ ଜଟିଆ ଯଦି ଦେଖିଚି ଥରେ ପଶିଲା ସିଏ ତାର ପୁଣି ବୁଲି ବୁଲେଇକି ଆସିବ ପନ୍ଦ ଯେତେ ବୁଜିଲେବି ସେ ଓପାଡିକି ଭା ଭାଙ୍ଗି ଦଉଚି।
ଅଁ ହାଁ।
ଭାଙ୍ଗି ଦଉଚି ସେ ଯଦି ସେ ଦେଖିବ ଥରେ ଯଦି ଖାଇଦେଇକି ଗଲା ସେ ତାର ବୁଲି ବୁଲେଇକି ଆସିବ ପୁଣି ସାତ ଆଠ୍ ଆଠ ଦିନ ବେଳକୁ ଗଜରୁ ଥିବ ସେ ପୁଣି ଆସିକି ଖାଇବ।
ନାଇଁ ଆମର ବି ଏପଟେ ଯୋଉ କଣ ଶାଗ ଫାଗ ଏମିତି ସବୁ କଣ ଲାଗିଥିଲା ବାଇଗଣ ଆଣିକି ସବୁ ଗ ଛ ମାନେ ବସ୍ତ୍ର୍ ବସ୍ତା ଦେଇକି ଏମିତି ସବୁ ଗଛ ଲଗେଇଥିଲେ ବଡ ବଡ ବାଇଗଣ ଯେ ବହୁତ ଫଳୁଥିଲା କୋଉ ପଟେ ଥରେ ଷଣ୍ଢ ସବୁଆଡେ ତ ଆମର ବୁଜା ହେଇଚି ତଥାପି କୋଉପଟେ ଆଉଜଣଙ୍କ ଘର ଅଛି ତାଙ୍କ ହେଳଇପଟେ କଉ ପଟେ ତାଙ୍କର ଯୋଉ ଆର ବାଡ଼ ମାନେ ଛୋଟ ଛୋଟ ବାଡଗୁରା ଦିନ କାଠ ବାଡ ହେରାକ ଗଳିଗୁଳା କି ପଳେଇ ଆସିଥିଲେ। ସେ ଦିଥର ଯୋଉ ଖାଇଦେଲା ଦିଥର ଖାଇଦେଲେ ତାପରେ ଆମର ସୋଲାର୍ ଦେଇଦେଲେ।
ଏ ବାରି ପାଖେ ପାଖରେ ବା ସୋଲାର୍ ଦେଲେ କଣ କି ଘର ପାଖରେ ଲୋକ ତ ଯିବା ଆସିବା ଆଉ ସୋଲାର୍ ଦେଇ ହବନି।
ନାହିଁ ଆମର ସେଇ ସୋଲାର ରନ୍ ସେଠି ଦିଆ ହଉଚି କିନ୍ତୁ ସେ ହା ଏ ଦିନରେ କାଢି଼ ଦିଅନ୍ତିନି ରାତି ଟାଇମ୍ ଟା ଦିଆହଉଚି ଆଉ।
ଆମର ସେ ସୋଲାର୍ ଦେବା ପାଇଁ ଡରୁଛନ୍ତି।
ସେଇ ସେ ଯେ ରାତିରେ ଆଉ କିଏ ଯିବ କି ବାରିଆଡ଼େ?
ହଁ ଯାହାହେଲେ ଘର ଜାଗା ପାଖେ। କେତେବେଳେ କିଏ ଗଲା ଯଦି ଜାଣିିନ ପାରିଲା? ହଁ ହଁ ହଁ ହଁ। ଆମର ପାଖ ଚାଳିଆ ଘର ପା।
ନା ନାଇଁ ଆମର କଣ କି ପୁରା ଟୋଟାଲେ ମାନେ ଧର ଦ ଯୋଉ ଧ ଯୋଉ ଆଠ ଦଶ ଏକର ମାନେ ଯୋଉ ଜାଗା ଟୋଟାଲ୍ ଆମ ବାରିଠୁ ଘର ଆମର ସେପାରେଟ୍ ଗୋଟେ ଗେଟ୍ ଶେଷ ହେଇକି। ତାପରେ ଆଉ ଜଣେ ଟିକେ ଛାଡି଼କି ଆଉ ଜଣଙ୍କର ଟିକେ କି ଏମିତି ଆମର ଗେଟ୍ ଫେଟ୍ ଲାଗି ଆମର ଗୋଟେ ଏରିଆ କରିଦେଇଚନ୍ତି ତ। ସେ ସେଇଥିପାଇଁ ତମର ବୋଧେ ମାନେ କଣ ଲାଗି ଲାଗି ଅଲଗା ଘର ଅଛନ୍ତି।
ଏଥିରେ ତ ଯୋଉ ଘରୁକୁ ଘର ଲାଗିଛି ସେଠି ହବନି।
ହୁଁ ସେଇଥିପାଇଁ ହଉନି ବୋଧେ। ଆଉ ତମର ବାରିରେ କଣ କରିଚ ଆଉ?
ଆମର କାଇଁ ବାଇଗଣ ଗୁରା ତ ଲାଗିଥିଲା ସବୁ ଏଇ ବ ଖରା ଦିନିଆ ସବୁ ଲାଗିଥିଲା ଯାହା। ତୋଳି ତାଳା ଯାହା ହେଇଛି। ଆଉ କିନ୍ତୁ ଏଇନା ଖାଲି ଫୁଲକଷି ଗଛ ଗୁରା ତ ମରିମରି ଗଲାଣି ଏଇ ଖରାକୁ। ଏଇ ବର୍ଷା ହେଲାଠୁ ଏବେ ଟିକେ ଗଜୁରୁଛି। ମୁଁ ଏଇ ଆମ ଦେଇ ଦେଇଥିଲେ ମଞ୍ଜି ଯେ ବରଗୁଡି଼ ମଞ୍ଜିକରେ ଲଗେଇ ଦେଇଛି ମୁଁ କହିଲି ଦେଖିବା ଗଛ ହଉ ଏଗୁରା।
ଏଇ ଯୋଉ କିି ବରଡ଼ା କହିଲ ଗୋଟେ ଅଛି ଯୋଉ। ଦେଶୀ ବରଡ଼ା ଗୋଟେ ଟାଣୁ ହଁ ହଁ ଟାଣୁଆ ଟାଣୁଆ। ହଁ। ସେଇ ବରଗଡ଼ା ଲଗେଇ ଦେଇଛି। ବରୁଗୁଡ଼ି ନୁହଁ ମୋ। ବରଗଡ଼ା ହେଇ ଯୋଉଟା ଏ ଯୋଉ କାଉ ଇଏ ଗୁରା।
କାଉ ଟି ହେଇଗୁରା ମତେ ଜମା ପସନ୍ଦ ନୁହେଁ।
ହଁ।
ଏଗୁରା ମତେ ଜମା ବି ଭଲ ଲାଗେନି ସେଇଟା ଯିଏ ଆଣନ୍ତି ବି ମୁଁ ଚିଡେ। ହଁ ଟାଣୁଆ ଟା ଏରା ତେରା ତେରା ଖାଲି ଯଦି ମଞ୍ଜି ବାହାର କରିକି ଯେ ସିଏ ପୁଣି ଛୋଟ ବଡ଼ ବଡ଼ ନା ଛୋଟ ଛୋଟ ଟା? ହୁଁ ହୁଁ। ମତେ ହେଇଗୁରା ଜମା ଭଲ ଲାଗେନି।
ଆଉ ମୋର ତ ପୁଅ ଝିଅ ଦି ଜଣ ବାହାରେ ରହୁଛନ୍ତି ଆମେ ତ ଦି ଜଣ ଆଉ।
ବାହାଘର ହେଇଯାଇଛି?
ନାଇଁ ବାହାଘର ହେଇନି। ଝିଅଟାର ପୁଅ, ପୁଅ ଟା ଯାଇକି ତାର ବାହାରେ ରହିକି ଗୋଟେ ଜାଗାରେ ଚାକିରି କରିଛି। ଆଉ ହଁ ଆଉ ପୁ ନାଇ ମୁଁ ଗାଁରେ ଅଛି। ଆଉ ପୁଅ ଟା ତାର ବାହାରେ ରହୁଛି। ଝିଅଟା ତାରେ ପଢୁ଼ଛି ଯାଇକି ବାହାରେ ଯେ ସେ ତାରେ ରହିଛି। ସିଆଡ଼େ ଆଉ।
ଓହୋ।
ଲେ ଆଉ ତାରେ ସେକେଣ୍ଡ ଇୟର ଏ ବର୍ଷ ହେଇଛି।
ହଁ ପୁଅ କଣ ମାନେ ପୁଅ ଝିଅଠୁ ପୁଅ ବଡ଼?
ହଁ ପୁଅ ସଭା ବଡ଼। ସେ ଜନ୍ମ ହେଇଛି ଦି ନାଇଁ ତାର ପଢ଼ା ସଇଲାଣି ଦି ହଜାରେ ତିନି। ହଁ। ଏ ଗୋଟେ କମ୍ପାନୀରେ ଯାଇକି ଅଛି। ଦି ହଜାର ତିନି ନାଇଁ। ଦି ହଜାର ତିନି ରେ ଜନ୍ମ ହେଇଛି, ଚବିଶ ଚାଲିବ ଏଇଠୁ।
ହଁ ହଁ।
ଆଉ ଝିଅ ଟାକୁ ଷୋହଳ ଚାଲିକି ସତର ଚାଲିବ ଆଉ। ହଁ।
ଏ ଯୋଉ ଆଉ ତମର ଯୋଉ ଏ ଆଣ୍ଠୁ ଗଣ୍ଠି ଅଣ୍ଟା ଅଣ୍ଟା ଏଇ ବେକ ଫେକ ଏରେ ସବୁ ବ୍ୟଥା ହଉଛି ନା ହଉନି?
ହେଇନି ହେଲେ ଆରମ୍ଭ ହବ କାହିଁକି ନା ବୟାଅଶୀ ବର୍ଷ ହେଲା।
ବହୁତୁ ହେଇ ମୋର ଏରା ହଉଛି ଯେ ଥଣ୍ଡା ରୁ ହଉଚି ଯେବେ ପ
ମୁଁ ଭାବୁଚି ମୋ କାନ୍ଧ ଟା ଦର୍ଜ ହଉଚି ଏସି ତଳେ ଶୋଇଲାଠୁ କି
ସେଇଆ ହେଇଥିବ ମତେ ମୁଁ ଏବେ ଜଣେ ଯୋଉ ଏଇଆ ମତେ ଦେଖେଇଲେ କହିଲେ ମୁଁ ହୋମିଓପାତିକ୍ ର ମେଡ଼ିସିନ୍ ଖାଉଥିଲି ଖାଉଛି ବି ବର୍ତ୍ତମାନ ସେ ଆମର ଜଣେ କହିଲେ ତାଙ୍କୁ ଟିକେ ନିରୋଲୋଜିଙ୍କୁ ଦେଖେଇଦବା ସେ ଜଣେ ଏଠିକି ଡକ୍ଟର ଆସିଥିଲେ ଆମର ଯୋଉ ସ ସମ୍ଭୁନିକି ସବୁ ସତ୍ ସଙ୍ଗ ହୁଏନି ଜୟଗୁରୁ। ସତ୍ ସଙ୍ଗ ବାଲା ସେଇଠି ଜଣେ ଡକ୍ଟର ଆସିଥିଲେ ତ ମୁଁ ସେଉଠୁ ତାଙ୍କୁି ଟିକେ ପଚାରିଲି ସେ କହିଲେ ୟୁରିକ୍ ଏସିଡ୍ ଯଦି ମୋର ୟୁରିକ୍ ଏସିଡି ବଢିକି ରହିଛି କହିଲେ
ଏସିଡି ବଢିଲେ ବା ଖଟା ଖାଇଲେ କମିଯିବ।
ନାଇଁ ମୁଁ ଜାଣିନି କଣ ଖାଇଲେ ସେ ତ ମତେ ପଖାଳ ହଁ ନାଇଁ ସେ କହୁଥିଲେ ସବୁ ମାନେ ଡାଲି ଜାତୀୟ ପ୍ରୋ ଟିନ୍ ଜିନିଷ ଗୁଡାକ ଆଭୟଡ୍ କରିବ ସବୁ। ଯେମିତି କିି ଡାଲି ଚିକେନ୍ ମଟନ୍ ଡାଲି ଆଉ ନାଳୁଆ ଜିନିଷ ଯେ ତେ ସବୁ ସାରୁ ଫାରୁ ଆଁ ପୋଇ ଫୋଇ ଏଇ ସବୁ ନାଳୁ ଜିନିଷ ନାଳୁଆ ଜିନିଷ ଖାସ୍ କରି ଡାଲିକି ଆଭଏଡ୍ କରିବ ଯେ ଡାଲି ପାଣି ଟାକୁ ଖାଇବ ଆଉ।
ୟୁରିକ୍ ଏସିଡ୍ ବଢିଲେ ବା ଗଣ୍ଠି ଗୁରା ବେଶୀ ଦର
ହଁ ସେଇପା ଗଣ୍ଠି ହଉଚି ଗଣ୍ଠି ମାନେ ସବୁ ଜଏଣ୍ଟ୍ ଜଏଣ୍ଟ୍ ଜାଗା ଗୁଡାକ ଯୋଉ ତାଙ୍କୁ ପଚାରୁଥିଲି ଯେ ସେ କହି ଲେ ତମେ ସବୁ ପ୍ରୋଟିନ୍ ଜିନିଷ ଆଇଁଷ ଟା ବନ୍ଦ କରିଦିଅ ମାନେ ଖାସ୍ କରି ଚି ଚିକେନ୍ ମଟନ୍ ଖାଅନି କି ମାଛଟାରେ ବି ପ୍ରୋଟିନ୍ ନାହିଁକି ବେଶୀ। କରିଦିଅ ଆଉ ତମର ଯୋଉ ଥଣ୍ଡାକୁ ଆଭଏଡ୍ କର। ଥଣ୍ଡାଟାରେ ହିଁ ବେଶୀ ମୁଁ ବି ଦେଖୁଛି ଯଦି ଯୋଉଦିନ ମାନେ ସୋରିଷ୍ ତେଲ ଗୋଡରେ ବାର ନେଇକି ପୁଣି ମାରୁଛି ନା ମତେ ସମସ୍ତେ ପାଟି କରୁଚନ୍ତି ବାର କଣ ପାଇଁ ମୋର ଟିକେ ଥଣ୍ଡା ଦେହ ଆକ୍ ଚୁଆଲି।
ଆ ହଉ ମୁଁ ଟିକେ ଯାଉଚି ର କଣ ବସେଇବି ରଖୁଚି ଆଁ।
ଓହୋ।